ହ୍ୟାଲୋ। ନମସ୍କାର ନମସ୍କାର କଣ କରଛ। ହଁ ଏଠ ଶେଷ ଚାଲିଛି ଆଉ।
କଣ ରଛ ହେଉଛି ଆଜି
ମାଛ ରଖଥିଲି। ମାଛ ଡାଲି ବଛା।
ଓହୋ ମାଛ ଡାଲି ମଜା ହ କି କି ମାଛ ଆଜି ହେଇଯିବ।
ଯ
ହ ହଉଣ୍ଡାଲି କିଡଲି
ହଉଦଲ
ଭଜା କି ଭଜା
ବମିଆଳ
ହ ହୋ ଆମର ତୁର କିଛି। ଏଇ ନେଇେଇ ଖାଲି ହେଇଛି କଲରା ଆଳୁ ଭଜା କଦଳୀ ଆଳୁ ଭଜା ହେଇଛି ଜହ୍ନି ଆଳୁ ଯୋଉ ବାଇଗଣ ବିଲାତି ପୋଡା ହେଇଛି ଅଣ୍ଡା ଭୁଜିଆ ହେଇଛି ବର୍ତ୍ତମାନ ପଖାରେ ଖାଇବା ପାଇଁ ଆଉ ଗରମ ପାଇଁ କିଛି ହେଇନି ପୁଣି ଗରମ ପାଇଁ ହବ ଆଗେ ପଖାଳ ଖିଆ ସୋଇଲା ପରେ ପୁଣି ଗରମ
ଆଛାଇ ଆଗେ ତ ପଖାତାପଡେ ବାାର
ଆଉୁ ଆମ୍ବୁଲ ଦେଇକି ସୋର୍ଷ ବାଟନ ଦେଇ କରାହେବ ନା ନା ମସଲା ଦେଇକି କରାହେବ
ନା ନା ସେଇ ସର୍ଷ ବା ନ
କେମିତି କରନ୍ତି ମାଛ ତରକାରୀ ାମ
ଏଇ ଜିରା ସୋରିଷ ଜିରା ରସୁଣ ପିଆଜ ଅଲକା ବଟା ହ ସୋରିଷ ଟା ହାଲ୍କା ଫୁଟ ହୁଏ ରସୁଣ ପିଆଜ ଏରା ଆଗେ କଷା କୁସା ଦିଏ। କାଶୀ କୁଶା ଦେଲେ କସ ହେଇ ସାର୍ଲାନେ କଷେଇ ହେଇ ସାରିଲା ପରେ ସୋରିଷ ତ ବେଶ ସମ କଷାଲ ଟେ ପିତା ଲାଗିବ ତ। ସେଥିପାଇଁ କଷାହେଇ ସାରିଲା ପରେ ଟମାଟର ପକ ଟିକେ ପାଣି ଦେଇଦିଅ। ପାଣି ଦେଇ ସରିଲାପରେ ତାପରେ ତର ଟା ଫୁଟିଲେ ପଡ଼େ ଆଉ।
ଓହୋ ଭଲ ଟେଷ୍ଟି ଲାଗୁଥିବ ଆଉ ମତେ ଥରେ କରିକି ଦବ? ଖାଇବା ପାଇଁ।
ହଉ ଦବା ଆଉ ନାଇଁ ସେମିତି ଆଉ ଗୋଟେ ବି ଖାଲି ମସଲା ଦେଇ କରନ୍ତି ସୋରିଷ ପକାନ୍ତିନି ନା ଅଧିକଂଶ ଲୋକ ସୋରିଷ ପକାନ୍ତିନି।
କେମିତି ସେଟା କେମିତି କରନ୍ତି ଯେ ସେଟା?
ଚିକେନ ସେଇ ରସୁଣିଆଜ ଅଦା ଫଦା ପ ସେମତି କଷେଇକି ସେିତି କରନ୍ତିି ସୋରିଷ ଦିଅନ୍ତିନି। ଏ ଟେଷ୍ଟ ସେ ଟେଷ୍ଟ ସବୁ ମାନିବେ ରସୁଣ ପିଆଜ। କୁ ବାଟିଦବା ବାଟି ଦେଇକି ତେଲ ପକେଇ ଦେଇକି ଫୁଟେଇଦବା ଫୁଟେଇ ଦେଇକି ତାପ ବାଟନ ଟା ଦେ ବାଟନ ଟା କଷି ସାରିଲା ପରେ ଟମାଟର ଟା ପକେ ଟମାଟର ଟା ଟିକେ ହେଇ ଆସିବା ପରେ ପାଣି ଦେବେ।
ହୁଁ।
ପାଣିରେ ଦେବା ପରେ ସେଇଟା ରାକିଆ ଟା ଫୁଟିଲା ବ ବାଚନ୍ତା ମାଛର ପଡେ ଆଉ।
ହଁ ହଁ।
ଆଉ ଆଉ ରଜ କେମିତି କଣ କଲ?
ରଜ ଆମର ତ ବହୁତ ଭଲରେ କଟ୍ ଥିଲା ରଜ ଆମର ଏଠି ପର୍ବ ହୁଏ ଆଉ ବଡ ପର୍ବ ହୁଏ ଆମର ରଜ ଏଠି ମେଲଣ ପଡେ ଦୋଳି ପଡେ ଉଁ ରଜରେ ଆମର ଖାଇ ଦୋଳି ଚକିର ଦୋଳି ପଟା ଦୋଳି ଦୋଳି ଦୋଳି। ବ୍ରେଗଡ୍ୟାନ୍ସ ଦୋଳି ଆଉ ଦୌଳି ତମେ ସବୁ ଦୋଳି ପଡିଥିଲା?
ହ ହୋ।
ହେଲା ଛୁଆ ଖେଳିବା ପାଇଁ ଗୋଟେ ଲମ୍ବା ବାଉଁଶରେ ଆଠ ଦଶଟା ପଟା ଟଙ୍ଗା ହେଇ ବନ୍ଧା ହେଇକି ଦୋଳି ତାକୁ ଦୋଡି ବାନ୍ଧି ଦୋଳି ପଡିଥିଲା ଆଉ ରଜରେ ପୋଡ ପିଠା, ଆରିଷା ପିଠା, କାକରା ପିଠା ପଠା ଘ ପିଠା ଆଉ ଏଇଟା ସବୁ ଆମର ହେଇଥିଲା ମିଠା ଆଉ ଏଗୁଟା ତ ସବୁ ଆମର ହେଇଥିଲା ରଜ ଆଉ। ଖାଇବା ପାଇଁ ସେଦିନ ପହିଲି ରଜ ଦିନ ଚିକେନ ହେଇଥିଲା ମାଛ ହେଇଥିଲା। ମଟନ ହେଇଥିଲା ଖାଇବା ପାଇଁ ଏସବୁ ଜିନିଷ ହେଇ
ତ ବଢ଼ିଆ ଖାନା ହୋଇଥିଲା।
ହଉଛି ବୁଲିବା ପାଇଁ ଆମର ସକାଳେ ଛୁଆ ମାନେ ଏଇଠି ଦୋଳି ଖେଳନ୍ତି। ତିନିଟା ଚାରିଟା ମାନେ ବୁଲିବା ପାଇଁ ରଜ ବୁଲିବା ପାଇଁ ଯାଆନ୍ତି। ମେଲଣ ପଡେ? ରଜ ବୁଲିବା ପାଇଁ ସମସ୍ତେ ଯାଆନ୍ତି, ରଜରେ ସମସ୍ତଙ୍କର ନୂଆ ଡ୍ରେସ ନୂଆ ଶାଢ଼ୀ। ଆଉ ସମସ୍ତଙ୍କର ଯାହା ହବା କଥା ହେଇଥିଲା ଏପାଳି ସବୁ ଆଉ ଭଲଲାଗେ ସବୁଠାରୁ ଭଲଲାଗେ ରହିଛି ଆମର ଏଇଠି ସବୁଠାରୁ ପର୍ବ ହେଲା ବଡ ପର୍ବ ହେଲା ରଜ।
ହଁ ହଁ।
ହଁ ରଜ ଟା ହେଲା ଆମର ସବୁଠାରୁ ବଡ ପର୍ବ ଆଉ ତମର କୋଉ ପର୍ବଟା ସବୁଠାରୁ ଭଲରେ ପାଳନ କରାଯାଏ।
ନାଇଁ ଏ ବର୍ଷ ରଜଟା ଆମରଏଠି ଭଲ ହେଇଥିଲା। ସେଇ ଚାରିିକ ଦିନ ରଖେଇଥିଲେ ରଜ ଟା ଭଲ ହେଇଥିଲା ଚାରି ଦୋଳିତ ଲଗେଇଥିଲେ ଝିଅ ସବୁ ଗାଁରୁ ଅଧା ଝିଅ ଆସି ସବୁ ଏକାଠି ହେଇକି ଚାରିକି ଦୋଳି ପକାଇଥିଲେକଲଲଲଲଲଲଲଲଲ ରାମ ର । କଟା ଦୋଳି ନିସ ଚାନ୍ଦୁଳି ଏମିତି ସବୁ। ସବୁ ଷାଠିଏ ସତୁରୀ ଝିଅ ସବୁ ଆସି ଏଇ ବର୍ଷା ତ ଟିକ। ଟିକେ ଏମତି ଖରାପ କରିଦେଲା ଆଉ।
ସବୁଠୁ ବେକାର କରିଦେଲା ଏଥର ବର୍ଷା।
ମେଲୋଡି କରିଥିଲେ?
ହୁଁ ଆମର ଷ୍ଟେଜ ହେଇଥିଲା। ଛୋଟ ପିଲାଙ୍କ ପାଇଁ ଷ୍ଟେଜ ବି ହେଇଥିଲା। ଛୁଆ ମାନେ ଡ୍ୟାନ୍ସ କରନ୍ତି ତାଙ୍କୁ ଜଜ୍ ବି କରନ୍ତି। ଆଉ ଅନକ ଅନେକ ଅନେକ ଖେଳ ବି ଖେଳନ୍ତି ଛୁଆମାନେ।
ଆରେ ଏଠିବି ସେ ଗୋଟେ ଦିନ ପାଇଁ ହେଇଥିଲା। ଆଉ ଏ ବର୍ଷା ତ ହେଲା ଆଉ ହେଇପାରିଲାନି। ଅହଁ।
ଓ ଓ ହୋ।
ହଁ ଆଉ କଣ ଖାଇଲେଣି? ନା ଖାଇନି ସେ।
ଖାଇଚି। ଚା ସାଙ୍ଗରେ ପରଟା ଖାଇଥିଲି। ଚା ହଁ ଚା ତ ଖାଏନି ଚା ଟାକୁ କି କରେ ନା ପି ଦି ମାନେ ଏଠି ପପ୍ କେହି କିି ଭେଟ ଦେଇକି ହା ହଁ।
ଅଧିକାଂଶ ଲୋକଙ୍କ ଚାଟା ଅଧିକ ଖାଆନ୍ତି।
ହଁ ନା ମତେ ଚାହା ପିଇବା ପାଇଁ ଭଲ ଲାଗେ ତ ଯେହେତୁ ଶାଶୁ ପିଅନ୍ତି। ଆଉ ସେ ତାଙ୍କ ପାଖରେ ଟିକେ ପକ୍ ପି ପି ଖାଇଦିଏ ଆଉ। ମୋତେ ଚା ପିଇବା ପାଇଁ ଭଲ ଲାଗେନି। କି ଆମେ କେହି ବି ଚା? ପସନ୍ଦ କରନ୍ତି। କେବଳ ଶାଶୁ ହିଁ ପିଅନ୍ତି ଚା।
ସେଟିକେ ଆଗକାଳିଆ ଲୋକ
ହଁ ସେ ଟିକେ ଚାହା ପିଇବା ପାଇଁ ଭଲ ପାଆନ୍ତି ଆଉ। ଆଉ ଆପଣ ଚାହା ପାହା ପିଅନ୍ତି କି ନାଇଁ?
ହଁ ମୁଁ ଚାହା ଚାହା ବିସ୍କୁଟ ଖାଇଲି ଚାହା ବିସ୍କୁଟ ଖାଇ ସାରିକି ଠାକୁର ପୂଜା କରେ ହଁ ହଁ ହଁ ଇଏ କଣ ସେମିତି ଠାକୁର ପୂଜା କଣ ହଉଛି କହିଲ ଥଣ୍ଡା ଫଣ୍ଡା ହେଇ ଜର ଫର ହେଇଯାଉଚି। ସେ ନାସୀ ମୁ ଚାହା ଟିକେ ଆଗେ ପିଦେ ତା ପରେ ଠାକୁର ଘରୁକୁ ଯାଏ।
ଓ ହୋ ହୋ। ହଁ।
ହାଲୋ।
ଓହୋ। ୟାଉଁ
ନାଇଁ ମ ଏଇ ଛୁଆ ତ ସବୁ ଆସିଛନ୍ତି ଦି ଝିଅ ଗୋଟେ ପୁଅ। ଆଉ ବୋହୂ ବି ଏଠି ଅଛି ବୋହୂ ଆସିବେ ଅଛି ହଁ। ପୁଅ ଏ ବଷ ର୍ଷ ହେଲା ବାହା ହେଇଚି। ଆ ପୁଅ ତ ପୁଅ ବର୍ଷେ ହେଲା ବାହା ହେଇଛି ନା ତିଟେ ହେଇଛି। ନାତି ସାଙ୍ଗେ ତ ଖେଳନା ଚାଲିଛି ଆ ହଁ ପଠେଇବା।
ହଁ ମିଠା ଦିଅନ୍ତୁ ଆଗେ ଖୁସି ମିଠା ଦିଅନ୍ତୁ ହ
ଘ ଯାଉଛି ଆଉ ହୁଁ ହୁଁ। ହଁ ଆଉ ଝୁଅ ଝିଅ ଦି ଜଣ ଆସିଛନ୍ତି। ବାହା ହେଇଛନ୍ତି ତାଙ୍କର ତ ନାତି ନାତୁଣୀ ମୋର ତିନିଟା ଚ଼ାରିଟା। ଆଉ ତାଙ୍କ ସାଙ୍ଗର ତ ହେଇକି ଝିଅ ଦି ଜଣ ବାହା ହେଇସାରିଚନ୍ତି।
ଓହୋ।
ଝିଅ ଦିଜଣ ବାହେଇସନ୍ତି ପୁଅ ବିବାହ ସରିଚି ଆଉ ବାହାଘର ସାହାଘର ନାହିଁ କିଛି। ଖାଲି ଟିକେ ବସି ଖାଇବା ବସି ହଁ ଜାଣିବ ପୁଅ ସବୁ ଇଏ ସବୁ କରିଦବ। ଦିଜଣ ଜାକ ପୁଅ
ନ ହ।
ହଁ। ଆଉ ଆପଣ କ କଣ?
ହଁ ମୁଁ ଏଇ ହାଉସ୍ ୱାଇଫ୍ ଅଛି ଆଉ। ମା ପ୍ରାଇଭେଟ୍ ସ୍କୁଲରେ ଗୋଟେ ଟିଚ଼ର ଅଛି ଆଉ ଭାଇ ହୁଁ
ହଁ।
କୋଉ ବାର କେତେ ଉତ୍ସବ ରା ମୁଁ ବହୁତ ଭଲ ଲାଗେ।
ଏଇ ଝିଅ ଥିଲା ବେଳେ, ସବୁ ଓଷା ବାର ସବୁଠା ଭଲ ଲାଗେ। କୁଆଁର ପୁନେଇ, ଭାଲୁକୁଣୀ ଓଷା, ରଜ ଅଷ୍ଟମୀ ଆଉ ଏବେ ଝିଅ ବାହା ଘର ପରେ ଆଉ ଓଷାବାରେ ଏକାକୁ ଏକା ଦିଜଣ କେହି ନାହାଁନ୍ତି ଆମେ ଦିଜଣ ଆଉ ହଁ କଣ ଓଷା ବାାର ଭଲ ମନ୍ଦ କରିବାକୁ
ଛୁଆ ସମସ୍ତେ ଘରକୁ ଆସିଲେ, ଭଲ ଲାଗିବ ଆଉ।
ସବୁ ଆସୁଛନ୍ତି ଘର ପୁରୀ ଉଠୁଛି। କେତେବେଳେ ବେଳ ହଉଛି ଯାଉଛି, କେତେବେଳେ ବ ଆଉ ପଳେଇଲେ ଆଉ କହୁ ଭଲ। ଲଏ ଯାହାଲେ ଆଠ ପନ୍ଦର ଦିନ ଆଉ ଭଲ ଲାଗିବନି।
ଓହୋ ପୁଅ ବୋଉ ମାନେ ଏଇଠି ରୁହନ୍ତି ନା ବାହାରେ ରୁହନ୍ତି?
ବୋହୂ ପୁଅ ପୁଅ ବାହାର ରୁହନ୍ତି।
ହଁ ଏ ପୁରା ଏକାଠିଆ ଆଉ ଏକାକୁ ଏକା ଜମା ବି ଭଲ ଲାଗୁନଥିବ ଆଉ।
ଟାଇମ ପରେ ବସୁଥିବ ଜଣା ପଡୁନଥିବ ଆଉ ହ ହୋ। ଆଉ ପୁରୀ ରୋଷେଇବାସ ଏଇତ ହେଇଛି, ପଖାଳ ଖାଇବା ପାଇଁ ହେଇ ସେଇୟା ପରେ ପରେ ପୁଣି ଗରମ ଖାଇବା ପାଇଁ ଯାହାହେଲେ ହବ। ଆଉ ବୁଲି ଯାଇକି। ଅଛନ୍ତି କି ଯାଇନାହାନ୍ତି ପୁରୀ ଆଡେ?
ନା ତ ଏଇ ରଜ। ପାଇଁ ତ କୁଆଟେ ଯାଇ ହେଲାନି ଛୁଆ ସବୁ ପଳେଇଆସୁଛନ୍ତି ନା। ଛୁଆଙ୍କୁ ଛାଡିକି ଯାଇ ହଉ ନି ଛୁଆଙ୍କୁ କୋଉଠୁ ଚାଲ ସବୁ ପୁରୀ ଗଲା ସ ଆଉ ଏବେ ଯାଇ ହଉନି ଯାଇ ହଉ। ଛୁଆ ଯାଇସାରିଲା ପରେ ସେ ଜଣ ବି ସବୁବେଳେ ଡାକୁଛନ୍ତି, ତାଙ୍କ ଚାକିରି ଜାଗାକୁ ଯିବା ପାଇଁ।
ହ ହୋଉ।
ଆଉ ଏଇ ଘର ଦ୍ବାର ଛାଡିକି ଆଉ ଯାଇ ହଉଛି କି?
ଏକାକୁ ଏକା ହେଇଗଲେ ନା ଯିବା ପାଇଁ ଆଉ କୁଆଡେ କଣ କରିବି, ଯିବା ପାଇଁ ସବୁ କଷ୍ଟ।
ଯୁଆଡ ଯିବୁ ଦି ଜଣ ଯାକ, ଆଉ। ଏକା ଯାାଇ ହେବନ ନା ଆମେ ସିଏ ଯୋଉ ଯାଇପାରିବେ ଆଉ ଆ ଆମେ ଗଲେ ସେ ହଇରାଣ ହେବେ ନା।
ହଁ ହଁ ନିହାଦ ନା।
ଆଉ ସେଇଥିପାଇଁ କୁଆଡେ ଯାଇ ହବନୁ ଯଆଡେ ଯାଉଛୁ। ହଁ ଯା ଜୋ ଜୋ ଚି ଦ ବୁଲି ବୁଲି ବାଲି କି ଆସୁ,
ଓହୋ କଣ ଖାଇବା ପାଇଁ ଭଲ ଲାଗେ ଚିକେନ, ନା ମଟନ୍, ନା ମାଛ? ଛ।
ମୋର ମାଛ ଟିକେ ଖଇବାକୁ ଭଲ ଲାଗେ। ହଉଚି ମୋର ସବୁଠୁ ଚିଙ୍ଗ ଚିଙ୍ଗୁଡ଼ି ମାଛ ଟା ଭଲ ଲାଗେ ହଁ ହଁ ହ ହଁ ସେ ମାଛ ଟା ଭଲ ଲାଗେ ସବୁ।
ପୋକ କହି ଖାନ୍ତିନି ସେଟା ଭଲ ପାଆନ୍ତିିନି। ପୋକ କହିକି ଖାଇବା।
ହଁ ସିଏ କହିବ କହିବା ହେରା ମାଛ ମାଛ ଭିତରେ।
ହୁଁ ପୋକ ଏଇଆ କହିବି ଅଧା ଲୋକ ଖାଇବା ପାଇଁ ଭଲପାନ୍ତିନି।
ଓ ହ।
ହ ଦେହ ପା ଭଲ ଅଛି ନା।
ହଁ ସଇବତି ଆଉଟେ। ଯଉ ବୟଷ ହେଲା ମାନେ ଛୁଆ ଯା ହୁଏ ଆଉ। ବୟସ ହେଲା ମାନେ ତ ଥଣ୍ଡା। ଥଣ୍ଡା ଟିକେ ହୁଏ ଆଉ। ଉ ବସ ହେଲେ ଥଣ୍ଡା ଫଣ୍ଡା ହୁଏ ଛୁଆ ପିଲା ଆସିଲେ ବି ସବୁ। କିଛିଟା ଜଣାପଡେନି।
ହଁ।
ସବୁ ବାହାରିବ ଗୋଟେ ଗୋଟେ ହ। ଉଁ।
ହୁଁ ହୁଁ।
ଆଉ କହ ଆଉ କେବେ କୁଆଡେ ଯାଉଛୁ। ବୁଲି ବୁଲା ଆଉ।
ବୁଲି ବୁଲା ତ ଯାଇନୁ କୁଆଡେ ଏଇ ଅଳ୍ପ ଝିଅ ତ ଏବେ ମୋର ବହୁତ ଛୋଟ ଅଛି।
ହୁଁ ହୁଁ।
ବହୁତ କମ ବୟସର ଝିଅ ମ ରହିବେ ବହୁତ ଛୋଟ ଅଛି। ଏଇଥିପାଇଁ ଯାଇନେଇ କୁଆଡେ ଆଉ। ବୁଲିବା ପାଇଁ। ହଉ ତାହେଲେ ମୁଁ ଟିକେ ରବସ୍ତ। ତ ଅଛି ର।
ଓ ହୋ ହ ଓ ହଁ ଆଜ୍ଞା ଆଜ୍ଞା।